ହାଲୋ ହାଲୋ। ମୋ ଭଇସ ସୁଵୁ ଚି କି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ମୋ ଭୟେସ ଶୁଭୁଛି? ଏଇ ବସିଛି ଛାତ ଉପରେ। ତମେ କଣ କରୁଚ ତମେ କଣ କରୁଚ?
ସମସ୍ତେ। ଥିଲେ ଖାଇଦଉଥିଲେ ଆଉ।
ଓହୋ ଆଉ ତମେ ହଁ ହଁ ଆଉ ତମକୁ କଣ କରିବାକୁ ଭଲ ଲାଗେ?
ମତେ ରୋଷେଇ କରିବାକୁ ଟିକେ ବେଶୀ ଆଉ ହଁ ହାଲୋ।
ଶୁଣାଯାଉଛି ତ ମୁଁ କହିଲି ମତେ ଟିକେ ରୋଷେଇ କରିବାକୁ ଭଲ ଲାଗେ ତା
ହାଲୋ।
ହାଲୋ।
ଲୋପ ହଁ ହଁ ଶୁବିଲା କୁହ।
ମୁଁ କହିଲି ମତେ ରୋଷେଇ କରିବାକୁ ମତେ ରୋଷେଇ କରିବାକୁ ଭଲ ଲାଗେ। ତାପରେ ମୁଁ ପେଣ୍ଟିଙ୍ଗ ଭଲ କରେ କ୍ରାପଟ କରେ।
ଆଉ
ଏମତି ଆଉ।
ଓହୋ ତମ ପେଣ୍ଟିଙ୍ଗ କଣ କଣ ପେଣ୍ଟିଙ୍ଗ କରୁଛ ମତେ ଟିକେ କହିପାରିବ?
ପେଣ୍ଟିଙ୍ଗ ଏମତି ନେଚର ଉପରେ କରିଛି ବହୁତ ସାରା ତାପରେ ଆମର ପଲିଟିକସ ଉପରେ ଗୋଟେ ଗୋଟେ ସବୁ କ୍ୟାରେକ୍ଟର ସବୁ କରିଛି ଏମିତି ବହୁତ ସାରା।
ଓହୋ। ଯୋଉ କଣ କହୁ ମତେ ରିଲସ କରିବାକୁ ଭଲ ଲାଗେ। ହସିବନି ହେଲା ରିଲସ ରିଲସ କରିବାକୁ ଭଲ ଲାଗେ ତାପରେ ମତେ ବି ସେଇ ପେଣ୍ଟି କରିବାକୁ ଭଲ ଲାଗେ ରଙ୍ଗୋଲି ବଗେରା କରିବାକୁ ଭଲ ଲାଗେ ଆଉ।
ହଁ ରି ରିଲସରେ ରିଲସ ରେ କଣ ଅଛି ମାନେ ଭଲ ଏମତି ହେଇକି ବି ବହୁତ ସାରା ଫେମସ ବି ହଉଛନ୍ତି।
ହଁ।
ହଁ।
ଫେମସ ହବ ଚାକରେ ଥିଲି କିନ୍ତୁ ଭିଡିଓ ଗୋଟେ ଗୋଟେ ଭାଇରାଲ ହେଇଗଲା ଆଉ ତାପରେ ତାପରେ ଟେଣ୍ଟ ଟାଇମ୍ ବେଳକୁ ଭିଡିଓ ଭିଡି ହେଲଣିି ତାପରେ ଆଇଡିଆ ଡାଉନ ଚାଲିଛି ପୁରା
ହଁ ଏବେ ଆଉଥରେ ବନେଇଦବ ଆଉ
ହଁ ସେଇ ବନେଇବଥିଲେ ସେମିଷ୍ଟାର ଫୁରୁଷତ୍ୱ ହେଲେ ସିନା ସେମିଷ୍ଟାର ତାପରେ ହେଇ ହେଇ ପାଲା ଚାଲୁଛି ଗୋଟେ ଆଉ
ସେଇଆ ଆ ଏବେ ତ ମାନେ ପାଠ ଉପରେ ବେଶି ଚାଲଥିବ ନୁହଁ
ହେଲେ ଗଲା ବ୍ୟକ ଲା କ୍ଲିୟ କର ତାଠୁ ଭଲ କାଇହିଁ ଭଲସେ ଟିକେ ନ ପଢିକି କରିବ ଆଉ ଭିଡିଓ କଲା ମାନେ ତ ମାନେ ଭିଡିଓ ସହିତ ଏଡିଟିଂ କରିବାକୁ ପଡିବ
ହଁ ଏଇଟା ଗୋଟେ ଲାଇନ ସେଇଟା ଗୋଟେ ଲାଇନ ଆଉ ଦିଟା ମ୍ ଦିଟା ଯେ ମ୍ୟାନେଜେ କରିପାରିଲା ଆଗରୁ ଛୋଟ ବେଳେ ଆଉ ସ୍କୁଲ ବେଳେ କଣ କିଛି କିଛି ନାଇଁ ବେଶୀ ବେଶ ସେ ଟେନସନ ନଥିଲା। କରି ହଉଥିଲା ଏବେ ତ କଲେଜ ଯିବା ଆସିବାରେ ହିଁ ଟାଇମ ପୁରା ପଳଉଥିବ ଆଉ।
ହଁ ସେ ତ ବସ୍ କୁ ଅପେକ୍ଷା କରି କରି ଅଧିକ ମ୍ପଳ ଯାଉ
ହଁ ଠିକ କଥା ବସ୍ ମାନେ ବସ ସିଷ୍ଟମ ଟା ସେତିକି ଯେତିକି ଭଲ ସେ ସେଥି ଟାଇମ ବି ବହୁତ ୱେଷ୍ଟ ହେଇଯାଏ।
ହଁ ତାପରେ ବସ୍ ଯଦି ନଥିବ ଫେରେ ଆମେ ଯାଇକି ସେଇ ଯୋଉ ଭିତରେ ଏକ ନମ୍ବର ମାର୍କେଟ ସେ ଭିତରେ ଯାଇକି ବସିଥିବୁ।
ଓ ଆଛା। ହଁ ଠିକ କଥା ହଁ ହଁ।
ସେଇଠି ଯାଇକି ଡ୍ରେସ କଲେସନ ବଗେରା ଦେଖୁ ଆଉ।
ଭଲ ଭଲ କଥା
ହଁ।
ଆଉ ଆଜି ଖାଇଥିଲ କଣ?
ଖାଇଥିଲି ଭାତ ଆଉ ଡାଲମା ଆଉ ଆମ୍ବ ଆଉ ପୋଟଳ ଆଳୁ ଭଜା ଯାଅ
ଓହୋ ତମେ ନନ ଭେଜ ଖାଅନା କି?
ନା ଖାଉଥିଲି ଯେ ଏଇନା ଖାଉନି ଆଉ
ଓହୋ କଣ ପୂଜା ଫୂଜା ଚାଲିଛି କି?
ନା ନା ପୂଜା ଫୂଜା ଚାଲୁନି ଖାଉନି ନା ଆଉ
ଓ ହୋ।
ମାନେ ଇ ଛା ହେଉନି ଖାଇବା ପାଇଁ ଯେ ଇଚ୍ଛା ହବା। ଖାଇବା ଆଉ।
ହଁ ଏବେ ବି ବହୁତ ସାରା ଅଛନ୍ତି ମୁଁ ଦେଖିଛି କଣ କହିଲେ ମାନେ ନନଭେଜ ଖାଉଥିବେ ତାପରେ ଏଇ ମାନେ ମୋର ହଁ -ଅ-ଏବେ ବି ବହୁତ ସାରା ଅଛନ୍ତି ମୁଁ ଦେଖିଛି କଣ କହିଲେ ମାନେ ନନଭେଜ ଖାଉଥିବେ ତା ପରେ ଏଇ ମାନେ ମୋର ବି ବହୁତ ସାରା ଅଛନ୍ତି ଫ୍ରେଣ୍ଡ ସର୍କଲ ରେ ନନଭେଜ ଖାଉଥିବେ ତାପରେ ଏମିତି ହଠାତ୍ ଅନ୍ଧାରୁ ହିଁ ମାନେ ବଡ ହେଇକି ହିଁ କଣ ତାଙ୍କର ସେ ସେମାନେ ଛାଡି ଜାଆନ୍ତି ଏମିତି ବହୁତ ଦେଖିଛି ମୁଁ ଏବେ ଭେଜ ଖାଉଛନ୍ତି ଏବେ ବହୁତ ଜଣ ହେଲେଣି ଏବେ ଭେଜ ଖାଉଛନ୍ତି ତାହେଲେ
ହୁଁ ନନଭେଜ ଉପରେ ଆଉ ଇଛା ଟୋଟାଲି ହଉନି ଖାଇବା ପାଇଁ ତ ଛାଡିଦେଲିଣି ତ ଛାଡିଦେଲିଣି ଆଉ ଖାଇବାକୁ ତ ଇଚ୍ଛା ହଉନି ଆଉ।
ହଁ ତ ଭଲ। ନ ମାନେ ଭେଜ ବି ଖାଇବ ଭଲ।
ମୁଁ ସବୁବେଳେ ଖାଉଥିଲି। ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ମୋର ସେମିତି କିଛି ନାହିଁ ମୁଁ ସବୁବେଳେ ତ ମୁଁ ଏବେ ବାବାଙ୍କ ଟୋଟେଲ ଉପରେ ବନ୍ଦ ହେଇଯାଇଛି ଖାଇବା ଟା ବାବା ବି ମୋ ପାଇଁ ଖାଇପାରୁନାହାନ୍ତି ସେଥିପାଇଁ ବାବା ବାହାରେ ଖାଉଛନ୍ତି।
ଆଚ୍ଛା ହଁ ଠିକ । କଥା
ସେ ମାମା କହୁଛି ମୁଁ ଆଉ ଘରେ ଆଇଁଷ ପୁରେଇବିନି
ଘର ଆରେ ମାମା ମାନଙ୍କରତ ସେଇଆ ହିଁ। ଆଇତୁ ବୁଢିହେଇ ଗଲୁଣି। ହୁଁ ହଁ।
ହଁ। ଏ ନାଇସା ଆଇଁଷ ଖାଇ ଖାଇ ବି ଆସିଲା ନା ଆଉ ସେଥିପାଇଁ ଆଇଁଷ ଖାଇବାକୁ ଆଉ ଇଚ୍ଛା ହଉନି। ଖାଇବାକୁ।
ହଁ ଠିକ କଥା। ଯେତେବେଳେ ଇଛା ହେଲା ତ ବାହାରେ ଖାଇଦେବ ଆଉ।
ହଁ ଏ ମୁ କଥାପି ହଉଚି ସବୁବେଳେ ହଉନି। ମାନେ ସଦ ଦି ସପ୍ତାହକୁ ଥରେ। ଏମିତି ଆସୁ। ଚ
ହଁ। ଆଉ ଘ ରେ ମାମା ବାବା କଣ କରୁଥିଲେ ସବୁ?
ମାମା ଘରେ କାମ କରୁଚି। ମୁଁ ତ ଘରେ ନାହିଁ ମୁଁ ବାହାରେ ଅଛି। ବାବା ଯାଇଚନ୍ତି ଆଉ ଦୋକାନ ଯାଇଚନ୍ତି।
ହଁ ଏବେ ତ ଖରା ଦିନେ ଘରୁ ମାନେ ଖରା ବେଳେ ଘରୁ ବାହାରି ହଉନି ଯାହା ଟିକେ ପାଞ୍ଚଟା ଛଅଟା ବେଳେ ବାହାରେ ବୁଲି ଆସିଲେ ଟିକେ ଥଣ୍ଡା ଲାଗୁଚି, ଶାନ୍ତି ଲାଗୁଚି ହେଲେ।
ମୁଁ ଆଗରୁ ପାର୍କ ପଳଉଥିଲି। ଏଇନା ପାର୍କ ଯାଉନି। ଏଇନା ଘରେ ରହୁଚି ଆଉ। ଛାତ ଉପରକୁ ପଳେଇ ଆସୁଚି।
ଯେମିତି ଶାନ୍ତି ବୋଧେ ଆଉ କୋଉଠି ମିଳେନି।
ହଁ ଏବେ ଦି ଦିନ ହେଇନାଇ ବର୍ଷା ହଉଥିଲା, ଏଇନା ବର୍ଷା ହଉନି।
ହଁ କାଲି ବି ଟିକେ ଟିକେ ଝିପ ଝିପ୍ ବର୍ଷା ପକେଇଲା, ଛାଡିଦେଲା। ସେ ପକେଇବା ଯାହା ନ ପକେଇବା ସେ କିଛି ବି ଏମିତି ହେଲାନି। କାଲି ଆମେ ପାର୍କ ଯାଇ ଥିଲୁ। ତାପରେ ସେମିତି ଆମ ଭାବିଲୁ ଟିକେ ଜୋରରେ ହବ ବର୍ଷା ବୋଲିକି ଯେତେବେଳେ ଉଠେଇକି ଟିକେ ଝିପ୍ ଝିପ୍ ପକେଇଲା ଆମେ ପଳେଇଲୁ ଦେଖିଲା ବଳକୁ କିଛି ବର୍ଷା ହେଲାନି। ସେ ବର୍ଷା ପକେଇକି ଯାହା ନ ପକେଇବା ସେଇତ
ହଁ ବର୍ଷ ବି ଦିଦିନହେଲାଣି ସେଇଭଳିଆ ଜୋର ଟିକେ ହେଲେ ଟିକେ ଭଲ ଲା ଜୋର ବି ହବାର ନାହିଁ। ସେ ସେଇଭଳିଆ ହଉଚି ଯୋଉ ଗରମକୁ ସେ ଗରମ ହିଁ ଲାଗୁଚି।
ସେଇ ଟିକେ ଜୋରରେ ପକେଇ ଦେଲେ, ଟିକେ କଣ ଥଣ୍ଡା ଲାଗନ୍ତା। ଏମିତି ବର୍ଷା ପକଉଚି, ବୋଲି ଗୁଳୁଗୁଳି ହଉଚି ବହୁତ।
ହଁ ଗରମ ତ ହୋଉଚି। ଏଇନା ମାନେ ରଥଯାତ୍ରା ଯାଇଁ ଏନା ଗରମ ହ ହବ।
ହଁ ପୁଣି ଖରାରେ ଆଉ କିଛି ଦିନ ଗଲେ ତ ଖ କଲେଜ ଖୋଲିଯିବ ପୁଣି ଖରାରେ।
ହଁ ସ୍କଲ୍ ସ୍କୁଲ ଛୁଆଙ୍କର କଣ ତିରିଶ ଜୁନ୍ ତିରିଶରେ ଖୋଲିବ। ଆମ ବେଳକୁ ତ ଜୁନ ସତର ହଉ ହଉ ଖୋଲି ଯାଉଥିଲା।
ତାର ବଢି ଯାଇଛି ନୁହଁ? ଭଲ ଆଉ ପିଲାଙ୍କର ଭଲ ଆଉ।
ହଁ ସେମାନେ ତମକୁ ଡା ଙ୍କର ତ ରଜ ଚାଲିଛି ଆଉ। ଆମର ଆଉ ରଜା ନାଇଁ
ଆମର ଅଲା ଜଲଦି ଖୋଲଦେଲା ଆଉ।
ହୁଁ
ହଁ ନିୟୁଜରେ ମୁଁ ସୁଣୁ ଚୁଟି ଏଷ୍ଟେଟ ହବ ବୋଲି। କିଏ କହୁଥିଲା ଆଉ ଟିକେ କିଛି ଦିନ ବଢିବ ବୋଲି ମୁଁ ଆଉ ଦେଖିନି ବଢି ଯାଇଛି ତା ହେଲେ। ହେଲା ଆଉ। ତାପରେ ତ ଏବେ ଚାଲାସ୍ ସ୍କୁଲ ତାପରେ ପିଲାମାନଙ୍କର। ପରୀକ୍ଷା ଆମର ସବୁ ସେମିସ୍ ଏମିତି ସବୁ ଚାଲିବ। ହଉ।
ଏବେ ତ ସବୁଠୁ। ଚାଲିବ ତୁ ପିଲାଙ୍କର ଆଉ।
ପୁଣି ଆଉ ଫ୍ରି ନାହିଁ ଆଗରୁ ଗୋଟେ ଟିକେ ଫ୍ରି ଏବେ ଟିକେ ଫ୍ରି ବସିଥିଲୁ କି କଣ? ଯାହା ଟିକେ ଗରମ ହଉଥିଲା ବୋଲି କଷ୍ଟ ହଉଥିଲା ପୁଣି ଏବେ ଚାଲ କଲେଜ ଚାଲ କେତେବେଳେ ଦିନ ଆରମ୍ଭ ହେଇକି ଶେଷ ହେଇଯାଉଛି ବି ଜଣା ପଡେନି ମାନେ ଏମିତି କଲେଜ ଗଲାବେେଳକୁ।
ମାନେ ଯେତେବେଳେ ସ୍କୁଲ୍ ଟାଇମ୍ ରେ ପଢୁଥିଲୁ ସେତେ ଜଣା ପଡୁଥିଲା ସ୍କୁଲ ଟିଉସନ ସବୁଆଡୁ ମ୍ୟା ନେଜ୍ ହେଇକି ଆହୁରି
ହଁ ତାପରେ ବି ଫୁଣି ମାନେ ଏବେ ଯୋଉ ଯିବା ଆସିବାରେ ବସ ରେ ହିଁ ଅଧା ଟାଇମ ପଲଉଛି ଆଉ। ଆଉ ଘରେ ବ ଘରେ କେବଳ ରାତିରେ ଆସ ଘରେ ମାନେ ଟିକେ ଶୋଇଥିବ ଉଠିବ ପୁଣି ସକାଳୁ ଚାଲା କଲେଜ।
ସେଇ ଶୀତ ଦିନ ଟା ଯାହା ଟିକେ ଭଲ ଲାଗୁଥିଲା ଶୀତ ଦିନ ତ ଆମର ସେମି ଗୋଟେ ଚାଲା ଯେ ମଣିଷ
ହଁ ଶୀତ ଦିନ ଗୋଟେ ମାନେ କଣ ଇଚ୍ଛା ହବନି ଉଠିବାକୁ ମାନେ ଭାରି କଷ୍ଟ ଶୀତ ଦିନେ ହିଁ ଏକ୍ସାମ୍। ଯା ହିଁ ବସ ସୋୟାକୁ ହଁ ବହୁତ କଷ୍ଟ କରିକି ଉଠିବାକୁ ପଡେ କେବଳ ପଢିବା ପାଇଁ ହଁ।
ମାନେ ଶୀତ ଦିନ ମୁଁ ରାତି ତିନିଟାରୁ ଉଠିଥିଲି ମାନେ ସୋ ଆଗେ ତିନିତା ହଉ ହଉ ନିଦ ଭାଙ୍ଗିଯାଉଥିଲା ମୁ ପଢିବାର ବାକି ଅଛି ପଢା ହେଇନି ଏଯାଇ କିଛି
ହଁ ସେଇଟା ତ ଗୋଟେ ଡର ଥାଏ ଡର ଥାଏ ଯେ ମାନେ ପଢା ସରିନି ଯେମିତି ହେଲେ ସାରିକି ତାପରେ ଯାଇକି ଯାହା କରିବେ ସେଇଟାେ ଡର ରହିଯାଏ
ଆମ ଟାଇମ ରେ ପ୍ଲସ ଟୁ ପିଲା ମାନେ ଏାମେବଲାର ମାନେ ପ୍ରିପସନ୍ ଜିରୋ ଥିଲାମ୍ପ ିଡେଣ୍ଟଟା କିନ୍ତୁ
ବେଶୀ ହଁ ଅଧିକ ଥିଲା ଠିକ କଥା ଏବେ ଆଉ ପିଲା କୁହ ସେ ଡରୁ ନାହାନ୍ତି ଏଜାମକୁ ଆଗ ଆ ଯେମତି ଛୋଟ ବେଳେ ଆମେ ପରୀକ୍ଷା ଅଛି ବୋଲି ସ୍କୁଲ ବେଳେ ଭାରି ଡର ଥାଏ କେମିତି କେମିତି ସାରିବି ରିଭିଜନ କରିବି ନିଦ ହୁଏନି ରାତିରେ? ଏବେ ସେମିତି କିଛି ନାହିଁ ତାପରେ ପୁଣି ଫୋନ ଯୋଉ ଏବେ ଗୋଟେ ହେଇଯାଇଛି ଛୋଟଠୁ ବଡ ସମସ୍ତେ ଫୋନ ଫୋନ ବି ନାଉ ହଉନି ଟିଭି ଆଗରୁ ଟିଭି ବି ଦେଖୁଥିଲେ ଏବେ ଟିଭି ବି ଲୋକ ଦେଖୁନାହାନ୍ତି ସବୁ ଫୋନ?
ହଁ ଫୁନ୍ ତ ହେଇଗଲାଣି ଆଉ!
ଲୋକ ମାନେ ଯାହା ଘରେ ଖାଇ ଖାଇ ପାରୁନ ିବେ କି ମାନେ ଖାଇବାକୁ ବେଶି ମିଳୁନଥିବ କି କଣ ତାଙ୍କର ବି ଆଜ କାଲି ସ୍ମାର୍ଟ ଫୋନ?
ଲୋକ ନ ଖାଇକି ଚଳିଯିବ କିନ୍ତୁ ଫୋନ ଭିଲ ଚଳିବନି
ହଁ ମାନେ ସକାଳୁ ମାନେ ଯୋଉ ଛୋଟ ବେଳୁ ଯେ ମାନେ କହକୁ ଗଲେ ଦି ତିନି ବର୍ଷର ପିଲା ବି ଫୋନ ନ ଦେଖିଲେ ଖାଉନାହାନ୍ତି? ହଁ ହଁ ହଉ ଆମେ ପରେ କଥା ହବା ଆଉ କେତେବେଳେ ଗୋଟେ ଆଉ!
ହଉ କଥା ହେଇକି ବହୁତ ଭଲ ଲାଗିଲା
ହଁ
ହଉ କାଟଦିଓ
ହଁ
ହୁଁ ହୁଁ କାଟିଦିଅ କର ହ ହଁ କଲ୍ କରି ହେ ଭ ହ୍ୟାଲୋ ହ୍ୟାଲୋ ହ୍ୟାଲୋ